ହଁ ନମସ୍କାର ଗୁଡ଼ ଇଭିନିଂ।
କଣ କରୁଚ?
ଏ ବସିଛି ଆଉ ତମେ କଣ କରୁଛ?
ମୁ ବି ସେମ୍ ବସିଥିଲି।
ଓ ସନ୍ଧ୍ୟା ବେଳେ କୁଆଡେ ବୁଲିବାକୁ ଯାଇନ?
ନା କୁଆଡେ ଯାଇନି ଶୋଇ ପଡିଥିଲି। ଉଠିକି ହଁ ଶୋଇ ପଡିଥିଲି ଆଉ। ଆଉ ଇମୀତି ଉଠେଇଲେନି ମୁଁ ବି ଆଉ ଉଠେଇନି।
ଓହୋ ଭଲ। ଆଉ ରାତିରେ ନିଦ ହବ ତ?
ହଁ ଫେର ହେଇଯିବ ମତେ ନିଦ ପ୍ରବଳ ହୁଏ।
ଯା ହଉ। ନିଦ ଟା ତାହଲେ ଭଲ ହଉଛି ନୁହ?
ହୁଁ। ସବୁବେଳେ ନିଦ ହଉଥିବ ଗୋଟେ
ହଁ।
ହୁଁ।
ଯା ହୋଉ। ହଉ ସନ୍ଧ୍ୟାବେଳେ କଣ ଖାଇଥିଲ?
ଏବେ ବିସ୍କିଟ ଖାଇଥିଲି।
ଓ ହୋ।
ତମେ?
ଇ କଣ ଖାଇଥିଲି ଇପି ଟିକେ ଖାଇଥିଲି।
ମୋ ମାମା ଙ୍କୁ କହିଲି ଯା ମୋ ପାଇଁ ଇପି ନେଇକି ଆସିବ। ସେ କହିବ ତୁ ଡେଲି ଡେଲି ଏତେ ଇପି ଖାନି। ଭଲ ନୁହ ଆଣିଲେନି ମୋ ପାଇଁ।
ତମେ ବୋଧେ ଡେଲି ୟୀପି ଖାଉଛ ସେଥିଲାଗି ମନା କଲେ ଆଉ।
ହଁ ଆଉ କଣ ଖାଇବି। ମାର୍କେଟ ତ ଏତେ ଦୂର ଗୋଟେ ଯିବାକୁ କେହି ନାହାନ୍ତି ସେଇଥିପାଇଁ ମତେ ସେଇୟା ଭଲ ଲାଗେ ମୁଁ ସେଇଟାକୁ କରିିକି ଖାଇଦିଏ।
ଓ ହୋ। ମାର୍କେଟ ଏତେ ଦୂର ତ ମାନେ ଗାଁଟା ପୁରା ଭିତରେ ନା।
ହଁ ଗାଁ ପୁରା ଭିତରେ ନା ମାର୍କେଟ ଟା ଦୂର ଅଛି।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହୁଁ। ଭଲ ଅଛନ୍ତି। ତମର ତମ ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ତମେ ଯାଇଥିଲ ମାର୍କେଟ।
ନାଇଁ ମାର୍କେଟ ଯାଇନି ଭାବୁଛି ଆଉ କାଲିକି ପହର ଦିନ ଆଡ଼କୁ ଯିବି ଟି ଟିକେ ରଜ ପାଇଁ ଡ୍ରେସ୍ ଆଣିବି ମ ଟା ତ ଇଚ୍ଛା ହଉନି ଟୋଟାଲି ଯିବାକୁ କୁଆଡେ
ହଁ ଏଥିରେ ଗରମ ହଉଛି ଏ ଖରାରେ ବାହାରିକି ଗଲେ ମୁହଁ ପୁରା ଟ୍ୟାନ୍ ହେଇଯାଉଛି।
ହଁ ପରା ତମେ କୋଉ ଫେସ୍ ୱାଶ୍ ୟୁଜ କରୁଛ?
ଓ ମୁଁ ଫକ୍ସଟେଲ ର ଯୋଉ ପପାୟା ଯେମତି ଏବେ ନୂଆ ବାହାରିନି ସେଇଟା।
ଓ ହୋ।
ତମ ତମେ କୋଉଟା ୟୁଜ କରୁଛ କି? ସେଟା ବି ତ ଭଲ ଆହୁରି ମୁଁ ସେଟାଫିଲ ୟୁଜ କରୁଥିଲି କିନ୍ତୁ ମୋର ସ୍କିନ ଟା କମ୍ବିନେସ ଟାଇପର ନା ସେଟା ଗୋଟେ ଅଏଲ ସ୍କିନ୍ ପାଇଁ ଅଛି ଡ୍ରାଏ ସ୍କିନ୍ ପାଇଁ ଅଛି। ତ ମୁଁ ଆଉ କଲିନି ମାନେ ଏତେ ବି ମତେ ଭଲ ରେଜଲ୍ଟ ମିଳିଲାନି ବୋଲି କି ଆଉ କଲିନି ଆଉ
ସେ ଯୋଉଟା ୟୁଜ୍ କରୁଚି ସେଟା ଭଲ ଠିକଠାକ ରେଜଲ୍ଟ ମିଳୁଛି।
ହଁ ସେଟା ଭଲ। ତାକୁ ଲ ଲଗେଇଲା ବେଳେ ସ୍କିନ୍ ଭଲ ଗ୍ଲୋ ବି କରୁଛି। ମାନେ ଡ୍ରାଏ ବି ହଉ ନିନ୍ କି ଅଏଲି ବି ରହୁନି ବିନା ମୋସ୍ଚରାଇଜ ରେ ବି ଚଡ଼ିଯିବ। ମୋସ୍ଚରାଇଜ ଲଗେଇବା ବି କିଛି
ମତେ ତ ଲିଙ୍କ୍ ଟିକେ ଦବ ତ ଦେଖିବା।
ହଉ ପଠେଇଦେବି ଆଉ।
ଏବେ ଆଉ ଗୋଟେ କଣ ଆସିଛି ଟ୍ରେଣ୍ଡିଙ୍ଗରେ ଚାଲିଛି କଣ ଗଡ ସୋପ ର ନା କଣ?
ଘର ସପରୋ, ହଁ ସେଟା ବି ଆସିଛି।
ହଁ ସେଟା ଏବେ ସମସ୍ତେ ଖାଲି ଇନସ୍ଟାଗ୍ରାମରେ ଖୋଲିବ ମାନେ ସେଇ ଆଡଭାଟାଇଜମେଣ୍ଟ।
ହଁ ମୋର ବି ଆସୁଛି ଫିଡ, ମୁଁ ୟୁଜ କରିନି ତାକୁ ମୋର ତ ଏଇଟା ଭଲ ରେଜଲ୍ଟ ଦଉଚି ବୋଲିକି ମୁଁ ଆଉ ଅଲଗା କିଛି ୟୁଜ କରନି ଦେଖେଁ
ତମେ ଯୋଉଟା ୟୁଜ କରିଛ ତାହଲେ ମତେ ଟିକେ ଲିଙ୍କ୍ ଦବ ତ ଦେଖିବା। କେମତି କଣ ରେଜଲ୍ଟ ଆଶିଛି ମୋ ମୁହଁକୁ ସୁଟ୍ କରଛି କି ନାଇଁ।
ହଉ ଦେବି ଆଉ ଦେଇଦବି ଲିଙ୍କ୍।
ହଉ ସନ୍ଧ୍ୟାବେଳେ ଆଜି ବର୍ଷା ହେଇନି।
ନା ଆଜି କିଛି ହେଇନି ଆଜି ବର୍ଷା ବି ହେଇନି ପବନ ବି ହେଇନି କିଛି ହେଇନି।
ଆମ ଆଡେ ବି ସେ ବର୍ଷା ହେଇନି, କିନ୍ତୁ ଜୋରେ ଉଠେଇକି ଆସିଥିଲା। ହଁ ପବନ ଟିକେ ହେଲା କିନ୍ତୁ ଆଉ ବର୍ଷା ହେଲାନି କମିଗଲା।
ନା ଏଠି ଉଠେଇନି ବି ବର୍ଷା ଏମିତି ନର୍ମାଲ ଅଛି।
ଓ ହୋ। ବର୍ଷା ଟିକେ ହେଇଥିଲେ ଭଲ ହେଇଥାନ୍ତା, ଟିକେ ଥଣ୍ଡା ଲାଗିଥାନ୍ତା। ବର୍ଷା ତ କିନ୍ତୁ ହଉନି ଗରମ ପ୍ରବଳ ହଉଛି।
ଗରମ କଥା ଆଉ କୁହନି ଯୋଉ ଗରମ ହଉଛି ଭାଇ ଆହୁରି ମାସେ ରହିଲାଣି, କେମିତି ମାସେ କଟିବ କେଜାଣି
ହଁ ପରା ଟିକେ ରେନି ସିଜନ୍ ଆସିଲେ ବ ସ ହେଲେ ଟିକେ
ଆଉ ତମ ଦେହ ଠିକଠାକ ଅଛି, ହଁ ହ୍ୟାଲୋ ହ୍ୟାଲୋ
ହାଲୋ।
ହଁ ହାଲୋ। ତୁମ ଦେହ ଠିକ ଠାକ ଅଛି?
ହାଲୋ।
ହଁ ହାଲୋ। ସୁୁଭା ଯାଉନ କି? ହାଲୋ। ହାଲୋ।
ହାଲୋ।
ହଁ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ।
ହାଲୋ। ହାଲୋ। ହାଲୋ।
ହାଲୋ।
ହାଲୋ।
ହଲୋ।
ହଁ ହାଲୋ। ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହଁ ହେଲୋ।
ଆଉ ତମର ପଢାପଢି ସବୁ କେମିତି ଚାଲିଚି?
କଣ କହିଲେ?
ତାପରେ ଏବେ କଣ କରିବ?
ମୁଁ ଭାବିଚି କମ୍ପିଟେଟିଭ ଲାଇନରେ ଯିବି।
ଦେଖିଚ କଲେଜ ଗୁଡାକ?
ନାଇଁ ଦେଖିନି କିଛି।
ହୁଁ।
ତମେ କଣ କରିବ? ହାଲୋ।
ହ ଏବେ ରାତିରେ ରୋଷେଇ କଣ ହବ ତମର?
ରୋଷେଇ କଣ ରୁଟି ଆଉ ହଁ ବୁଟ ଆଳୁ ତରକାରୀ।
ଆମର ତ ସେଇ ରୁଟି ଆଉ। ଭଯା କଣ ଗୋଟେ। କେଜାଣ କଣ ହବ ଭଜା ଗୋଟେ କଣ କରିଦବା ଆଉ।
ହଁ ରାତିରେ ଖାଇବା କଥା ତ ଚାହା ହେଲେ ବି ଚଳିବ। ଭଜା, ଡାଲମା, ସେ ମଟର ତରକାରୀ, ସେ ଚଣା ମସଲା, ଯାହା ହେଲେ ବି ଚଳିବ।
ଆଉ ସବୁ ଭଲ ଅଛି?
ହଁ ସବୁ ଠିକଠାକ ଅଛି।
ବର୍ଷା ହେଇଯାଆନ୍ତା ଭଲ ହୁଅନ୍ତା ବର୍ଷା ତ କିଛି ହୋଉନି। କାଲି ହେଇଥିଲା ସେଇ ଗରମକୁ ସେଇ ଗରମ ତାପରେ ଆଜି ତା ହେଲାନି।
ତ
ମାସେ କଟିବା କଥା ଗୋଟେ ଆଉ।
ହଁ ବର୍ଷା ହେଲେ ବି କୋଉ ଗରମ କମୁଚି କି ଗରମ ଯୋଉଆକୁ ସେଇଆ। ଗରମ୍ ଟୋଟାଲ୍ କମିବାର ନାହିଁ।
ଆଉ ସବୁ ଭଲ?
ହଁ ସବୁ ଭଲ ଠିକଠାକ ସବୁ ଅଛି ତ। ତୁମର ସବୁ ଠିକଠାକ୍ ତ?
ହୋଉ ତାହେଲେ ଯାଅ ତମେ କଣ କରିବ ନହେଲେ ମୁଁ ପରେ କଲ କରିବି ଆଉ।
ହଁ ହଁ ଠିକ ଅଛି ହୋଉ।